ଆଉ କେତେବେଳେ ଯିବା?
ହ୍ୟାଲୋ।
ହଁ।
ହଁ କଣ କରୁଥିଲେ ଆପଣ? କୁହନ୍ତୁ ଆପଣଙ୍କ କଥା।
ଆଁ-ଆଁ ନାଇଁ ତମେ କହୁନ।
ହଉ ତ ହଉ ତମ କଥା ଟିକେ କୁହ ସକାଳୁ କଣ ଆଜି କୁହ।
ଆଜି ଦିନ ଗୋଟାଙ୍କର କାମ କଣ କୁହ।
ହଁଅ-ଅ ଏଇ ଯୋଉ ଦିନ ଗୋଟାଯାଙ୍କର ଉଁ-ଉଁ-ଉଁ-ଉଁ କାମ ହେଲା ମୁଁ ଆଜି ସଖାଳୁ ଉଠିଲି। ସଖାଳୁ ଉଠିକି ଯାଇଥିଲି ଚାଲିବା ପାଇଁ। ଚାଲିବା ଉଁ-ଚାଲି ଚାଲିବା ପାଇଁ ଗଲି। ଚାଲିକି ମୁଁ-ଉ-ଉ-ଉ ବୁଲିକି ଆସିଲି। ବୁଲିକି ଆସିକି ଫୁଲ ତୋଳିବା ପାଇଁ ଗଲି, ଫୁଲ ତୋଳିବା ପାଇଁ ଯାଇକି ସବୁ ଫୁଲ ତୋଳିଲି। ସେଇ ଫୁଲ ତୋଳିକି ଆସିଲି ହେଠୁ-ଉ-ଉ-ଉଁ-ଉଁ ଠାକୁର ପୂଜା କରିବି ଠାକୁର ପୂଜା କରିବି ଗାଧେଇକି ଠାକୁ-ଉଁ ଠାକୁର ପୂଜା କରିବା ଫୁଲ ତୋଳିିଲି। ଆଉ ଏଇନେ କଣ କରିବି ତାପରେ ଗାଧେଇବି ଜଳଖିଆ କରିବି।
କେତେ ବ କେତେ ବାଟ ଚାଲିଯାଉଚ।
ଆମେ ଗୋଟେ କିଲୋ ଗୋଟେ କିଲୋମିଟର ଚାଲିଲୁ। ଗୋଟେ କିଲୋମିଟର ଚାଲଚି ପାଞ୍ଚ ଛଅ ଜଣ। ପାଞ୍ଚ ଛଅ ଜଣ ଆମେ ଚାଲୁଚୁ। ହୁଁ ପାଞ୍ଚ ଛଅ ଜଣ ଚାଲିକି ଆସୁଛୁ ଆଉ ତମେ ଚାଲି ଯାଉଛ ନା ନାଇଁ।
ହଁ ଆମେ ସଖାଳୁ ଯାଉଚୁ ଚାଲି ବାକୁ ଗୋଟେ କିଲୋମିଟର ଆଉ ଓପର ବୋଳି ବି ସନ୍ଧ୍ୟା ବେଳକୁ ସନ୍ଧ୍ୟା ପାଞ୍ଚଟା ବୁଳୁକୁ ଅଁ ଦେଢ କିଲୋମିଟର ଖଣ୍ଡେ ହବ। ହଁ ଚାଲିକି ଯାଉଚୁ ଚାଲିକି ଯିବା ଭିତରେ ସଖାଳ ଓଳି ଚାଲିବା ଭିତରେ। ମାନେ ଜମା ରେଷ୍ଟ ନଉନୁ ପାଖରେ ବସିନୁ। କାରଣ ସମୟ ହେଇଯିବ ଆସିଲେ ଘରର ଅନ୍ୟ କାମ ହବ। ଗାଧେଇକି ଠାକୁର ପୂଜା କରାଯିବ। ତେଣୁ ରେଷ୍ଟ ମାନେ ବସିକି ବସିବାକୁ ହଉନି। କିନ୍ତୁ ସନ୍ଧ୍ୟା ପାଞ୍ଚଟା ବେଳକୁ ଯୋଉ ଯାଉଚୁ। ଦେଢ କିଲୋମିଟର ପୁରା ଚାଲୁ ମାନେ ଚାଲି ଯାଉଚୁ ଗୋଟେ କିଲୋମିଟର। ଟର ଚାଲିଲା ପରେ ସେଇଠି ଟି କିଏ ବିଶ୍ରାମ ନଉଛୁ କାରଣ ମୋ ଆଣ୍ଠୁ ର ଟିକେ ସମସ୍ୟା ଅଛି ତ। ତେଣୁ ମୁଁ ଏକକାଳୀନ ଚାଲି ପାରୁନି। ତେଣୁ ଆମେ ପାଞ୍ଚ ଛଅ ଜଣ ସାଙ୍ଗ ହେଇକି ଯାଉଛୁ ମୁଁ ବସୁଚି ଯେହେତୁ ସେ ସେଇ ପାଞ୍ଚ ଛଅ ଜଣ ବି ମୋ ସାଥିରେ ବସୁଚନ୍ତି। ବସିକି ଫୁଣି ଚାଲିକି ଆସୁଚୁ ଆଉ।
ଆମେ ସେମିତି ଅଳ୍ପ ବାଟ ଚାଲୁଚୁ ଚାଲିକି ଆସୁ। ଆଜି ଆମେ ଆସିଲେ ତୁ ପଚାରୁନୁ।
ହଁ ତମର ଆଜି ରୋଷେଇରେ କଣ କରିବ?
ଆଜି ଆମେ ପ୍ରଥମେ ପିଠା କରିଥିଲୁ ପିଠା କରିଥିଲୁ ତାପରେ ରୋଷେଇରେ ଆଜି ଭାତ, ଡାଲି ଆଉ। କରିବୁ ଆଳୁ, ପିଆଜ, ଜିରା, ଲଙ୍କା। ରସୁଣ ବଟା ଦେଇକି ଭଜା ଆଉ ବାଇଗଣ କୁ କାଟିକି ଏ ବାଇଗଣ ତ ବହୁତ ରେଟ ଅଛି। ହଁ ଅଳ୍ପ ବାଇଗଣ ବଜାରରୁ କିଣିକି ଆଣିଛୁ। ତାକୁ ଭାବୁଚି ଦିଟା କି ତିନିଟା ବାଇଗଣ ତାକୁ ଦହି ବାଇଗଣ କରିବି। ଦହି ବାଇଗଣ କରିବା ପାଇଁ ଭାବୁଛି।
ନାଇଁ ନାଇଁ ଦହି ବାଇଗଣ କରିବେ ଯେ ତି ଦହି ବାଇଗଣ ର ଦହି ବାଇଗଣ ଟା କେମିତି ତମେ କରୁଚ ମ ମୋତେ ଟିକେ ବତାଅ।
ହଁ ଙ୍କ ପ୍ରଥମେ ବାଇଗଣ ଟିକି ଚାରି ଗୋଟିଏ ଯୋଡ଼ିଏ ବାଇଗଣ ହେଲେ ବାଇଗଣ ଟି ପ୍ରଥମେ ଚାରି ଖଣ୍ଡ କରିକି କାଟୁଚି କିନ୍ତୁ ଅଲଗା ଅଲଗା କରୁନି ସେ ଗୋଟା ଥିବ କିନ୍ତୁ ତା ଭିତ ଚାରି ଫାଳ ହଉଛି। ଚାରୋଟି ଆମେ ଚାରି ଜଣ ଲୋକ ଧର ଘରେ ଅଛି। ସେମିତି ତ ଗୋଟେ ଗୋଟେ ବାଇଗଣ କରି ଚାରୋଟି ବାଇଗଣ ସେମିତି ଚାରି ଖଣ୍ଡ କରି କାଟୁଚି ତାକୁ ତେଲରେ ପ୍ରଥମେ ଛାଣି ଦେଉଛି। ଅଳ୍ପ ତେଲରେ ଭାଜି ଦବ ନହେଲେ ଛାଣିଦବ ଯାହା ସେମିତି ତମେ କରିପାରିବ। ଛାଣି ଦଉଚି। ଛାଣିକି ରଖି ଦଉଚି ତାପରେ ଭୃସୁଙ୍ଗା ପତ୍ର ଫୁଟଣ, ଶୁଖିଲା ଲଙ୍କା ଆଁ ଫୁଟେଇକି? ହୁଁ-ହୁଁ ଫୁଟେଇକି କଣ କରୁଛି?
କଣ କହିଲେ?
ବୁଝିବା।
କଣ? ହଁ କୁହ?
ମୁଁ କହିଲି ଭୃସୁ ପ ଦହି ପକେଇକି ତାପରେ ଫୁଟଣ ଫୁଟେଇ ଦଉଛି ଫୁଟଣ ଫୁଟେଇ ଦେଇ କି ଦହି ତାକୁ ଅଲଗ ବାଇଗଣକୁ ସେଇ ଫୁ ଫୁଟଣ ଟା ବାଇଗଣ ରେ ଥୋଇ ଦେଇ ଦଉଚି। ତାପରେ ଦହି ଦହିଟା ତା ଉପରେ ପକେଇ ଦଉଛି ପକେଇ ଦେଇକି ଆମେ ଦ ହଳଦୀ ଫଳଦୀ କିଛି ଦହି ବାଇଗଣ ର ପକଉର ସାମାନ୍ୟ କିଛି ତ ଲୁଣ ଟିକେ ପଡ଼ୁଛି ସାମାନ୍ୟ ଚିନି ଟିକେ ପଡ଼ିଲେ ଭଲ ଲାଗିବ ଦହି ବାଇଗଣ ଆଉ ସେଇ ସାଧା ଆଉ ଉପରେ ଆମେ ଦହି ବାଇଗଣ କରୁ। ଲୋକ ବହୁତ ଲୋକ ଅଛନ୍ତି ହଳଦୀ ପକେଇବେ ଲଙ୍କାଗୁଣ୍ଡ ପକେଇବେ ଆଉ ଦହିଟାକୁ ପାଣି କରିକି ଦେବେ ମୁଁ କିନ୍ତୁ ଦହିକି ପାଣି କରେନି। ମୁଁ ବାଇଗଣ କୁ ଭାଜି ଛାଣିଦିଏ, ତାପରେ ସବୁ ଫୁଟଣ, ଭୃଷଙ୍ଗ ପତ୍ର ଶୁଖିଲା ଲଙ୍କା ଯୋଉ ଦେଇକି, ତା ଉ ବାଇଗଣ ଉପରେ ଦହି ପକେଇଦେଇ କି, ତା ଉପରେ ସେ ଫୁଟଣ ଟା ସେ ଫୁଟଣା ଯୋଉ ଫୁଟଣ ଟା କରି ଥିବି, ଚିନି ଟିକେ ଦେଇ ଦିଏ। ସେ ମିଠା ଟିକେ ଲାଗିବ, ଆଉ ଲୁଣ ଟିକେ ଲାଗିବ, ଆଉ ଦହିଟା ଟିକେ ଖଟା ଆଉ। ସେଇପରି ଦହି ବାଇଗଣ କରେ। ତମେ କେମିତି କର ସବୁ ଟିକେ ବତେଇବ?
ମୁଁ, ମୁଁ ତ ଦହି ବାଇଗଣ ମତେ ଏତେ ଭଲ ଭାବରେ ଆସେନି। ମୁଁ ତମଠୁ ଶିଖିଲି। ମୁଁ କିନ୍ତୁ ଅନ୍ୟ ମାନଙ୍କଠୁ ଦେଖିଛି, ସେମାନେ ଯୋଉ ବାଇଗଣଟା ରେ ଟିକେ ହଳଦୀ ଗୋଳେଇ ଦିଅନ୍ତି। ଏମତି ତମର ଯେମିତି ତମେ କାଟିଲ, ସେମାନେ ବି ସେମିତି କାଟନ୍ତି। କିନ୍ତୁ, ହଳଦୀ ଟିକେ ଗୋଳେଇ ଦିଅନ୍ତି। ସାମାନ୍ୟ, ଶୁଖି ଲଙ୍କାଗୁଣ୍ଡ ଟିକେ ଦିଅନ୍ତି। ଦେଇକି ତାକୁ ଗୋଳେଇ ଦେଇ ସାରିଲା ପରେ ଦଶ ମିନିଟ୍ ଖଣ୍ଡେ ଛାଡିଦେବେ ବାଇଗଣ ଟାକୁ, ଛାଡି ଦେଇକି ତାପରେ ତେଲରେ ଛାଣିଦେବେ। ତେଲରେ ଛାଣି ଦେଇକି ବାଇଗଣ ଟାକୁ ଗୋଟେ ଜାଗାରେ ରଖିଦେବେ। ଗୋଟେ ଜାଗାରେ ରଖିଲା ପରେ, ଅ ତମେ ଯେମିତି ଫୁଟଣ କହିଲ ସିଏ ବି ସେମିତି ଫୁଟଣ କରନ୍ତି। କିନ୍ତୁ ତମେ, ଦହିରେ ପାଣି ଦଉନ। ସିଏ ସାମାନ୍ୟ ଟିକେ ପାଣି ଦେଲେ ଦହିଟା ସମସ୍ତେ ଅତି ବହଳ ଦହି ବାଇଗଣ ଟାକୁ ଭଲ ପାଆନ୍ତି।
ହଁ, ହଁ ଯିଏ ଯୋଉ ପ୍ରଣାଳୀରେ କରିବ।
ହଁ କଲ କରନ୍ତି, କିନ୍ତୁ ମୋତେ ଦହି ବାଇଗଣ ଟା ଏତେ ଭଲ ଆସେନା।
ହୁଁ। ହଁ, ନାଇଁ ଯୋଉ ପ୍ରଣାଳୀ ସା ଦହି ବାଇଗଣ ତ ଗୋଟେ ସାଧାରଣ କରିବା, ପ୍ର ପ୍ରଣାଳୀ ଆଜିକାଲି ପିଲାମାନ କୁ ରୋଷେଇ ସ୍କୁଲ୍ ରେ ଶିଖାଗଲାଣି। ଆଗରୁ ଆମ, ଆଗରୁ ଆମେ ମାନେ ପାଠ ପଢୁଥିଲା ବେଳେ ଏ ସବୁ ନଥିଲା ଏବେ ତା ବହିରେ ସବୁ ଦେଇଛି, ଇ ଦହି ବାଇଗଣ, କାକୁଡି ସାଲାଟ ଉଁ ସିମେଇଁସୁ ଉପମା
କା, ଦେଖିଆ କହିଲେ? କାକୁଡି ସାଲାଡ଼, କେମିତି କରୁଛନ୍ତି ଆପଣ? ତମେ କମିତି କାକୁଡ଼ି ସାଲାଡ କରୁଚ?
ହଁ। କାକୁଡି କି ଆମେ କିଏ ଗୋଲ୍ ଗୋଲ୍ କାଟେ, କିଏ ଚୁନ୍ ଚୁନ୍ କରିକି କାଟେ ଆମେ ମୁଁ ଦି ପ୍ରକାର କାକୁଡି କାଟିିକି କରେ, ଯେ କେତେବେଳେ ମନ ହେଲେ ଗୋଲ୍ ଗୋଲ୍ କରିକି କାଟିବି, କେତେବେଳେ ମନ ହେଲେ ସେମିତି ଧର ଗୋଲ ଗୋଲ କରିକି କାଟିଲି ସ ସେଇ ଅନୁସାରେ ପିଆଜ, ଗାଜର ଅ ଟମାଟୋ, କଞ୍ଚା ଲଙ୍କା ଓ ସବୁ କାଟି କି ସବୁ ଯଦି କାକୁଡିକି ଗୋଲ କାଟିଲେ, ପିଆଜକୁ ଗୋଲ୍ କାଟିବେ ଟମାଟୋକୁ ଗୋଲ କାଟିବେ, ଗାଜରକୁୁ ଗୋଲ କାଟିବେ ବି ବିଟ୍ ବି ପକେଇ ପାରନ୍ତି, କିଏ ଭଲ ପାଇବ କିଏ ଭଲ ପାଇବନି। ତାକୁ ଦହି ଟିକେ, ଦ କାଟିକି ଭୃସୁଙ୍ଗା ପତ୍ର କଞ୍ଚା ଲଙ୍କା, ଅଦା ପ୍ରଥମେ ତାକୁ ଛେଚି ଦେବେ ପୁରା ଟିକ ଓ କଞ୍ଚା ଲଙ୍କା ଅଦାକୁ ଛେଚିଦେବେ ଦହିକି ରେ ଯୋଉ କାକୁଡି କାଟିଥିବା କାକୁଡିରେ ତାକୁ ପକେଇବେ, ତାପରେ ଦହି ଟିକେ ପକେଇବେ ଜଲ୍ ଜିିରା ଯୋଉ ମିଳୁଛି, ବଜାରେ ଆପଣ ସେଥିରୁ ଗୋଟିଏ ପା ପ୍ୟାକେଟ୍ ଆଣିକି ଯଦି ପକେଇଦେବେ ତାର ଚାଟ୍ ମସଲା ପରି ବାସ୍ନା ହବ। ସିଏ ସେଥିପାଇଁ ଖାଇବାକୁ ଭଲ ଲାଗିବ ଏଇପରି ତ କା କୁଡ଼ି ସାଲାଡ଼ କରନ୍ତି ଆଉ ଆପଣ କେମିତି କାକୁଡ଼ି ସାଲାଡ଼ କର ତମେ କେମିତି କାଟନ୍ସି?
ମୁଁ କାକୁଡ଼ି ସାଲାଡ଼ ଟା କରେ କଣ କାକୁଡ଼ି ଟା ଆଗ ଭଲ ଭାବରେ ଧୋଇ ଦିଏ ଉଁ କାକୁଡ଼ିକୁ ସବୁ ଚୋପା ଛଡ଼େଇ ଦିଏ। ଚୋପା ଛଡ଼େଇ ଦେଇ ସି ଦେଇକି ପୁରା ଚୁନ୍ ଚୁନ୍ କରିକି କା କୁଡ଼ି କାଟିଦିଏ। ପିଆଜର ଚୋପା ଚୋପା ସେମିତି ଇଁ ଛଡ଼େଇ ଦେଇକି ପିଆଜକୁ ବି ଚୁନ୍ ଚୁନ୍ କରି କାଟିଦିଏ। କଞ୍ଚା ଲଙ୍କାକୁ ଚୁନ ଚୁନ କରିକି କାଟିଦିଏ। ଗାଜରକୁୁ ବି ଚୁନ୍ ଚୁନ୍ ଗାଜର ର ଚୋପା ଅଁ ଛଡ଼େଇ ଦେଇକି ତାକୁ ବି ପୁରା ଚୁନ ଚୁନ କରିକି କାଟିଦେବି। ଉଁ ତାପରେ ଯଦି ଧର ଦହି ଆମର ଅଛି ଉଁ ଦ ପିଆଜକୁ ବି ସେମିତି କରିବି। ଦହି ଧର ଅଛି ଆମର ଅଁ ଦହିଟାକୁ ଗୋଳେଇବି ଯଦି ଦହି ନାହିଁ ଇଁ ଟମାଟୋ ଟିକେ ଅଧିକ ଦେବି ଚୁନ ଚୁନ କରିକି କାଟିକି ଟମାଟୋ ଟେ ଟିକେ ଅଧିକ ଦେବି। ଅଧିକ ଦେଇକି ଲେମ୍ବୁ ଗୋଟେ ଚିପୁଡ଼ି ଦେବି। କାରଣ ଦହି ନ ସେତବେଳେ ଏଇ ଏମିତି କଲେ ଇଏ ଦହି ଅପେକ୍ଷା ବି ଏଇ ପ୍ରସେସ ଟା ଟିକେ ଅଧିକ ଭଲ ଲାଗେ।
ହଁ। ହଁ ବିଭିନ୍ନ ପ୍ରକାର କି ଲେମ୍ବୁ ପକେଇକି କରେ କିଏ ଦହି ପକେଇକି କରେ। କିଏ ବି ଗୋଟା ଗୋଟା କରିକି ଲେମ୍ବୁ କାଟିକି ଏ ଲେମ୍ବୁ କା କାକୁଡ଼ି କାଟିକି ଖାଇବେ କାକୁଡ଼ିର ବିଭିନ୍ନ ପ୍ରକାର ଖାଇବା ପ୍ରଣାଳୀ ଅଛି। ଆଉ ଆଜି ସକାଳୁ କଣ ଖାଇଛ।
କଣ କହିଲ?
କହିଲି ସକାଳୁ କଣ ଖାଇଛ?
ସକାଳୁ ମୁଁ ଏ ମୋର ଆଜି ଟିକେ ଡେରି ହେଲା ଠାକୁର ପୂଜାରା ଆଜି ଟିକେ ମୋର ସେ ସାପ ଦେଖିଲି ଯେ ଟିକେ ଡେରି ହେଲା। ଗାଧୋଇବାରେ ଟିକିଏ ଆଜି ଶନିବାର ବୋଲି ବେଡ଼ସିଟ୍ ହେରିକା ସବୁ ସଫାସୁଫି କଲି। ଉଁ ସେଥିପାଇଁ ଟିକେ ଡେରି ହେଲା ଗାଧେଇବାକୁ ଏଇନେ ପୂଜା ସରିଛି। ଏ ଆଉ ହଉ ତାହେଲେ ମୋର ବେଳ ହେଲାଣି ମୁଁ ଅନ୍ୟ କଲରେ କିଛି କହିବି।
ହଁ ହଁ ହଁ ହଁ ହଁ ରଖ। ରହିଲି।
ହଁ ହଁ।